ହାଲୋ
ହଁ ହାଲୋ।
ହୁଁ
କଣ କରୁଥିଲ? ଆଉ ମୁଁ ବି ବସିଛି। ଆଉ କଲେଜରୁ ଆସିଲେଣି ପାଞ୍ଚଟାରୁ ଆଉ।
ହୁଁ।
ହଁ।
କଣ ଖାଇଥିଲ?
ଏ ଯୋଉ କିଛି ଖାଇନି। ମୁଁ ଟିକେ ଆସିଥିଲି ମୁଣ୍ଡ ପେନ୍ ହଉଥିଲା ତ ଆଉ ବସିଥିଲି ଆଉ।
ଓହୋ।
ତମର?
ମୁଁ ଆଜି ଭାତ, ଡାଲି, ଅଣ୍ଡା ତରକାରୀ କୁ ଚିକେନ କରିଥିଲି। ଦିନବେଳେ ଖାଇଥିଲି ଏଇନେ କିଛି ଖାଇନି ଆଉ।
ଆଛା। ହୁଁ।
ହୁଁ।
ଆଉ କିଏ କିଏ ଅଛନ୍ତି ଆପଣଙ୍କ ଘରେ?
ଅଛନ୍ତି ଶାଶୁ ଶଶୁର ଯା ଦେଢଶୁର ଆଉ ଯାଙ୍କର ଗୋଟେ ଛୋଟ ଝିଅ ଗୋଟେ ଆଉ ମୁଁ ଆଉ।
ଆଛା। ହୁଁ।
ହୁଁ ଉ।
ଆଉ ଭଲ ଅଛନ୍ତି?
ହୁଁ ଭଲ ଅଛି ହଁ ସବୁ ଭଲ। ଆଉ କୁଆଡେ ବୁଲାବୁଲି କରିଆକୁ ଯାଇନ?
କୋଉ ଭଳିଆ?
ମୁଁ କଲି କୁଆଡେ ବୁଲାବୁଲି କରିଆକୁ ଯାଇନ?
ହଁ ବୁଲା ବୁଲି ହୁଁ ଆଉ ବୁଲାବୁଲି କୁଆଡୁ କରି ଯାଇନି ମ ହୁଁ ଏଇଟି ମୁଁ ପଶିଛି ଆଉ ବୁଲା ବୁଲି କୁଆଡେ କରି ଯାଇନି।
ହୁଁ।
ଆ ତମ ତ ସେପଡେ କଣ ଅଛି?
ଆମର ଏପଟେ ଅଛି ଦଶପଲାରେ ମହାବୀର ଖୋଲ ଅଛି। ଆଉ ଗୋଟେ ଭୀମରା ପାହାଡ ଅଛି ଆଉ ଗୋଟେ ମହାବୀର ମନ୍ଦିର ଅଛି ଦଶ୍ ପୋଲାରେ ମହାବୀର ମନ୍ଦିର ଅଛି ସେଇଠି ଗୋଟେ ପଥର ଟେ ଭାସୁଛି।
ଅ କି?
ହଁ।
କୋଉ ଜାଗାରେ?
ଯୋଉ ଲଙ୍କା ପୋଡି ହଉଛି ଦଶପଲାରେ ରାମ ନାଟକ ହଉଛି ଯୋଉ ଗୋଟେ ମଞ୍ଚଟେ ସେଇ ମଞ୍ଚ ସିଧା ଗୋଟେ ମହା ବୀର ମନ୍ଦିର ଟେ ଅଛି ହେ ମହାବୀର ମନ୍ଦିରରେ।
ହଁ? ଏ ଦଶ ଯୋଉ ହେଇ ଟି ଜୋ ସେଟା କୋଉ ଗାଁ?
ଦଶପଲା।
ହଁ ଦଶପଲା ଜାଣିଛି ସେଇଟା କୋଉ ଗାଁ ଟା?
ମାନେ ମୋ ଶାଶୁ ଘର ଗାଁ?
ଏରେ ସେ ତ ଦଶପଲା ତାଙ୍କ ଶାଶୁଘର ନାଇଁ କି?
ଦଶପଲା ନୁହଁ ମଧ୍ୟ ଖଣ୍ଡ ଦଶପଲା ପାଖରେ ଆଉ।
ହଁ ହଁ ମଧ୍ୟଖଣ୍ଡ। ଆ ମଧ୍ କାଇଁ ଆମ ଘର ପଡିଶା ଘର ପାଖରେ ଜଣେ ବାହା ହେଇଛନ୍ତି ତ। ଆଁ ସେ ହା ତାଙ୍କ୍ କ ଯିଏ ହନୁମାନ ବାହାରନ୍ତି ସେଇ ର ର ଲଙ୍କା ପୋଡିରେ
ହୁଁ।
ହଁ ଯିଏ ହନୁମାନ ବାହାରନ୍ତି ଉଁ ଉଁ ସିଏ ହଉଛନ୍ତି ମର ଯେ ସାଙ୍ଗର ମାମୁଁ ଆମ ଘର ପାଖରେ ଯୋଉ ଝିଅଟେ ତାଙ୍କ ମାମୁଁ ଘର ସେଇଠି। ଆ ମଝି ଖଣ୍ଡ ପାଖରେ ଯୋଉ ଯୋଉଠି ଲଙ୍କାପୋଡି ହଉଛି ହେଲା। ଆଉ ସେଇଠି ତାଙ୍କର ମାମୁଁ ହେବେ ସେ।
ଅ ହ।
ହୁଁ।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆଁ ଘରେ ବାପା ମା ଭାଇ ଭଉଣୀ। ଆଉ ଯୋଉ ଛୋଟ ଭାଇ ଭଉଣୀ ସମତେ। ହଁ। ହଁ ସମତେ ହଁ ଭଲ ଅଛନ୍ତି।
ଆଉ ବାହରୁକୁ କେତବେଳେ କୁଆଡ଼େ ବୁଲାବୁଲି କରିବାକୁ ଯାଇନ ବାହାର ଜାଗା ପୁରୀ କାଳିଯାଇ କୁଆଡ଼େ ଯାଇନ?
ଉଁ କାଲି ପର୍ଦିନ ଯାଇଥିଲୁ ପୁରୀ ଯାଇଥିଲୁ ଆଁ ଯାଇଥିଲୁ ଯେ କିନ୍ତୁ ପୁରୀ ମନ୍ଦିର ବନ୍ଦ ଥିଲା। ଆଁ ତ ଏତେ ବାଟରୁ କଷ୍ଟରେ ଯାଇଥିଲୁ ଆ ଫେରିକି ଆସିଲୁ ଆଉ।
ହୁଁ ସ୍ନାନ ପୂର୍ଣ୍ଣମୀ ହଉଥିଲା ବା ପରଦିନ।
ସ୍ନାନ ପୁର୍ଣିମା ପରଦିନ ନା କାଲି ଥିଲା।
କାଲି ଥିଲା କାଲି।
ଅଣତିରିଶ ରେ ଥିଲା ନା? ନା କାଲି ଅଣତିରିଶ ରେ ନଥିଲା ନା?
ପରଦିନ ଥିଲା।
ହୁଁ। ସେଇଆ ଆଉ।
ହୁଁ।
ଆଉ ଅଣ କରୁଥିଲେ। ତାହେଲେ, ବସିଥିଲେ ବୋଧେ।
ହଁ ବସିଛି ସନ୍ଧ୍ୟାବେଳେ, ବସିଛି ଆଉ।
ହୁଁ। ଆଚ୍ଛା। ଆଉ ଯୋଉ ଘରେ କିଏ କିଏ ଅଛନ୍ତି ଆପଣଙ୍କର?
ଆମର ଏଇ ଶାଶୁ ଘର ଠି ଅଛନ୍ତି ଶାଶୁ, ଶ୍ୱଶୁର, ଯା, ଦେଢଶୁର ଆଉ ମୋ ଟିକି ଝିଆରି ଟେ ଅଛି ଯା'ଙ୍କର ଝିଅ। ଆଉ ମୋ ସ୍ଵାମୀ ବାହାରେ ଚାକିରୀ କରନ୍ତି।
ଓହୋ ତମେ
ସିଏ ଏଠି ରହୁନାହାନ୍ତି। ମୁଁ ଏଠି ରହୁଛି ଆଉ। ହଁ, ମୁଁ ଏଠି ଘରେ ଅଛି ବାହାରକୁ ଯାଇନି। କ୍ଵାଟର ମିଳିନି ତ ଯାଇନି ଆଉ।
ଆଚ୍ଛା। କ'ଣ ଗମେଣ୍ଟ ସର୍ଭିସ ବୋଧେ?
ହଁ, ଆର୍ମିରେ ଅଛନ୍ତି।
କଣ
ହୁଁ।
ଦିଦି ତମର କ'ଣ ହେବେ?
କିଏ କହିଲ?
ଦୀପା ଦିଦି।
ଉଁ ସିଏ ନାଇଁ। ସିଏ ମୋ ଯା'ଙ୍କର ଯୋଉ ଭଉଣୀ।
ଆମେ ତ ତା ତା ତାଙ୍କ ଭଉଣୀ।
ହୁଁ, ହୁଁ ମୋ ଯା'ଙ୍କର ବଡବାପା ଝିଅ ଭଉଣୀ ଯୋଉ ସେ।
ଆଚ୍ଛା, ଆଚ୍ଛା ସିଏ ତ ବାହା ହେଇଛନ୍ତି ନା ସିଆଡେ।
ହଁ ହଁ।
ସିଏ କ'ଣ ଯୋଉ ତ ବା ବାହା ହେଇଛନ୍ତି କ'ଣ ବଡମ୍ବା?
କିଏ କହିଲ?
ଦୀପା ଦିଦି।
କୋଉ ଗାଁର କହିଲ?
ମୁଁ କହିଲି ସେ ବାହା ହେଇଛନ୍ତି କ'ଣ ବଡମ୍ବା ବାହା ହେଇଛନ୍ତି?
ହେଇଥିବ ମୁଁ ଠିକ ରେ ଜାଣିନି ତ।
ଆଚ୍ଛା, ଆଚ୍ଛା। ହଁ ତମର ତାହେଲେ, ସେଇ ପଟେ। ଅଁ ହଁ ମତେ ତ ସବୁ ଫାଷ୍ଟଫୁଡ ଭଲ ଲାଗେ। ହଁ।
ଆଉ କଣ ଘରେ ବନେଇ ଆସେ?
ହୁଁ ବନେଇ ତ ଏନ୍ତି ଚିକେନ ଫିକେନ ଯାହା ମତେ ଟିକେ ଭଲ ଲାଗେ ଯାହା ମୁଁ ସେଇୟା ବନେଇଦିଏ ଆଉ। ଆ ମୁଁ ତ ଏବେ ହଷ୍ଟେଲରେ ରହୁଛି ସେଇଟା ଆଉ।
ଏବେ କୋଉଠି ହଷ୍ଟେଲରେ ରହୁଛ ନୟାଗଡ଼?
ହଁ ନାଇଁ ନାଇଁ ଭୁବନେଶ୍ୱରରେ ରହୁଛି ମୁଁ।
ଓହୋ ଏବେ ତାହେଲେ ହଷ୍ଟେଲରେ ଅଛ?
ହଁ ହଷ୍ଟେଲରେ ଅଛି। ସେଇଥିପାଇଁ ଯିବା ଆସିବା କରୁଛି ଯିବା ଆସିବା କଲାବେଳେ ଟିକେ ଅସୁବିଧା ହଉଛି ଆଉ।
ହୁଁ ଉଁ।
ହଁ। ତମେ କଣ କରୁଥିଲ ବସିଥିଲ ନାଇ ପଢା ସଇଲାଣି ନା ତମର?
ନାଇଁ ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର ହେଲା ତାପରେ ମ୍ୟାରେଜ ହେଇଯାଇଛି ଆଉ।
ଅ ଏତେ ଛୋଟରୁ କାଇ ଆଉ ଟିକେ ୱେଟ କଲନି?
ହଁ ବା ହେତେବେଳକୁ ମତେ ହେଇଥିଲା କୋଡିଏ ବର୍ଷ ବାହାଘର ବେଳେ ଏବେ ତ ବାହାଘର ଦେଢ ବର୍ଷ ହେଇଛି ମତେ ଏକୋଇଶି ବର୍ଷ ଚାଲିଛି।
ହଁ ହଁ ତାହେଲେ ମୋଠୁ ବି ଛୋଟ ବହୁତ। ମୋର ତ ଗ୍ରାଜୁଏସନ ସଇଲାନି। ଗ୍ରାଜୁଏସନ ସରିକି ବ୍ୟାଙ୍କ ପାଇଁ ପଢ଼ି ସାରିକି ମୁ ଜବ୍ କରୁଛି। ହୁଁ। ତମେ ଅ ଯୋଉ କଲେଜରେ ଜବ କରୁଛି ଆଉ। ଆଉ ଦୀପା ଦିଦି ଅଛନ୍ତି ତାଙ୍କ ଅ ତାଙ୍କଠୁ ଦି ବର୍ଷ ସାନ ଆଉ।
ହୁଁ।
ହୁଁ। ହୁଁ।
ମେସରେ ତମେ ନିଜେ ବନେଇ କି ଖାଉଛ ନା ନାଇଁ
ହୁଁ ନାଇ ମ ଆଗରୁ କରୁଥିଲି ଏବେ ବର୍ଷେ ହେଲାଣି ନିଜେ ବନଉଛି।
ହୁଁ ଆଜି କଣ ବନେଇଥିଲ ଖାଇବା?
ଆଜି ଆଜି ତ ଖାଇ କଣ ମୁଁ ଆଜି ତ କଲେଜରେ ଖାଇଛି ଭାତ ଡାଲି ଅଣ୍ଡା ଆଉ ସାଲାଟ ଖାଇଥିଲି ହଁ ହଁ। ଏଇଠି ରୁମକୁ ଆସିକି ଏବେ ଜଷ୍ଟ ଅ ଝିଅ କଣ ଖାଉଥିଲା ତ ମୁଁ ତା ସାଙ୍ଗରେ ବସିକି ଖାଇଦେଲି ଆଉ। ଏ ଭାତ କରିଥିଲା ଆଉ କଣ ଯୋଉ ଦହି ଆଉ ପୋଟଳ ଫୋଟଳ ତରକାରୀ ଯେମତି ପୋଟଳତି ତରକାରୀ ଭଜା
ଝିଅମ ମାନେ ତମ ସାନ ଭଉଣୀ? ଓହୋ।
ହଁ ସେ ରହୁଛି ତ ଏଠି ସେ ପୋଟଳ ଭଜା ସାଙ୍ଗ ହେଇ କରି ଖାଇଦେଲୁ ଆଉ ଦି ଜଣ ଯାକ।
ହୁଁ।
ହଁ ଖାଉଥିଲା ତ ମୁଁ କିଛି ଖାଇଥିଲେ ଆଉ।
ହୁଁ।
ଆଉ ହଁ ଆଉ ତମର କଣ ରୋଷେଇ ଫୋସେଇ?
ଆଜି ହେଇଥିଲା ଦିନ ବେଳେ ବା ଭାତ ଡାଲମା ସେଇ ସାଲାଟ କରିଥିଲି ଅଣ୍ଡା ତରକାରୀ କରିଥିଲି। ଏଇଭଳି ଅଣ୍ଡା ତରକାରୀ ଅଛି ଚିକେନ ବି ଅଛି ଆଉ ରୁଟି ଖାଲି ହବ ଆଉ।
ଆଚ୍ଛା।
ରୁଟି ହବ ଯେ ଆଉ ଟିକେ ରାତି କରିବି ଆଉ ଏନୁ କରିବିନି ମ।
ହୁଁ ହୁଁଁ। ଗ୍ରାଜୁଏସନ୍ କଣ ମାନେ ଚାଲିଛି।
ନାଇଁ ଗ୍ରାଜୁଏସନ୍ କମ୍ପ୍ଲିଟ ହେଇଯାଇଛି ତାପରେ ମ୍ୟାରେଜ୍ ମ୍ୟାରେଜ୍ ମାନେ ଗ୍ରାଜୁଏସନ୍ କମ୍ପ୍ଲିଟ ପୂର୍ବରୁ ହେଇଯାଇଛି। ମୁଁ ଖାଲି ଲାଷ୍ଟ୍ ସେମିଷ୍ଟାର ଦେବି
ହୁଁ।
ସେଇ ସେମିଷ୍ଟାର ଟା ଦେଇନି ଯେମିତି ହେଲେ ଦେଇକି କଲିୟର କରିଦେବି ନା କାରଣ ମୋର ବାହାର କୁ ଯିବାର ଅଛି ଯେମିତି ହେଲେ ବି ଏବେ ଏଇ ଚାରି ପାଞ୍ଚ ମାସ ଭିତରେ କି ତିନି ଚାରି ମାସ ଭିତରେ ବାଙ୍ଗାଲୋର ଯିବାର ଅଛି। ତ ତା ପୂର୍ବରୁ ଯଦି ପରୀକ୍ଷା ହେଇଯିବ ଦେଇ ଦେଇକି ବି ଯିବି ହାରି ସେ କ୍ଵାଟର ଆପ୍ଲାଏ କରିଥିଲେ ହେ ଗଲାଣି ତ କେବେ ବି କୋଉ ମୁହୂର୍ତ୍ତରେ ବି ମୁଁ ଯାଇପାରେ।
ଅ ହଁ। ହଉ ଠିକ୍ ଅଛି ଭଲ ନା ଆଉ।
ହଁ ମୁଁ ସେଆଡେ ଯିବି ଭାରି ଏଠି ଏକା ବାହାଘର ପୂର୍ବରୁ ଅଲଗା ବାହାଘର ପରେ ଗୋଟେ ସ୍ଵାମୀ କି ଛାଡିକି ରହିବା ଭାରି ଡିଫିକଲ୍ଟ ପୁଣି ଶାଶୁଘରେ।
ହଁ ବା।
ବାପ ଘରେ ରହି ହେଇଯିବ ମାସେ ଛାଡିକି ଛଅ ମାସ କଣ ବର୍ଷେ କଣ ଯେତେ ବର୍ଷ ରହି ହେଇଯିବ।
ହଁ।
ଆଉ ବର୍ଷା କେମିତି ବର୍ଷା କେମିତି କଣ ହଉଛି?
ମାନେ ବର୍ଷା ତ ଏତେ ଯୋର ରେ ହେଇଚି ଯେ ଆମ‌ କଲେଜ ରୁ ସବୁ ପୋଡି ପକେଇଛି। ହୁଁ ହଁ। କଲେଜ ରେ ସବୁ ପୋଡିଯାଇଛି ସବୁ ଆଉ ରାତି ଯୋଉ ଘଡ଼ଘଡ଼ି ଫଡଘଡି ମାରି ପୁରା ଜଳା ପୋଡା କରିଦେଇଚି ଏକାଥରେ ଆଜି କଲେଜରେ ପୁରା କରେଣ୍ଟ୍ ଚାଲି ଯାଇଥିଲା ହେଇକି ପୁର ମାନେ ବସିଥିଲି। ଆଉ ଯୋଉ ଉପରେ ସବୁ ଯାଇ ଗଲା ଆସିକି ସବୁ ପୋଡାପୋଡି ହେଇଯାଇଛି।
ହୁଁ।
ସେଥିପାଇଁ ଆଉ।
ଓହୋ।
ହୁଁ ଆଉ ସେଇଆ ବସିଛି ଆଉ।
ହୁଁ।
ହୁଁ। ଆଉ କଣ କରୁଥିଲେ ବସିଥିଲେ ବୋଧେ ଆଉ ନାଇଁ?
ହଁ ମ ବସିଛି ଆଉ ଟିକେ ପରେ ଟିଭି ଦେଖିବା ତ ଟିଭି ମୋର ଏମିତି ଦେଖିବା ମନ ନାହିଁ ମୁଁ କେବଳ ମୋବାଇଲ ଆଉ ମୋ ରୁମ୍
ହ
ତା ଛଡା ମୁଁ କୁଆଡେ ବି ଯିବିନି କେତେବେଳେ ଜଗନ୍ନାଥଙ୍କର ଭଜନ ହେଇଗା ଶୁଣେ। ମନହଲେ ଜଗନ୍ନାଥଙ୍କ ଭଜନ ହେରିକା ଶୁଣେ ବସିକି ଆଉ ଏମିତି ଏକା ବେଶୀ ବିରକ୍ତ ଲାଗେ ନା କୁଆଡେ ବି ଯାଇ ହୁଏନି ବାହାରିକି ମାନେ ଯେହେତୁ ସେ ପାଖରେ ରହୁନାହାନ୍ତି। ତ କୁଆଡେ ବାହାରିକି ବି ଯାଇ ହବନି ସଡନ୍ କୁଆଡେ ବାହାରିକି କେବଳ ଏଇ ଘରଟା ଭିତରେ ସବୁବେଳେ
ଅ ହଉ ଆଉ ଆଉ ଠିକ୍ ଅଛି ରଖୁଛି?
ହଁ।